ହଁ ବନ୍ଧୁ, ନମସ୍କାର।
ନମସ୍କାର କଣ କହୁଛନ୍ତି ଆଜି ମୋ କଥା କେମିତି ମନେ ପଡିଗଲା ଆପଣଙ୍କର?
ନାଇଁ ବନ୍ଧୁ ମୁଁ ଆଜି କୁକୁଡା ମାଂସ ଖାଉଥିଲି ତ, ମାଂସ ଖାଇବା ସମୟରେ ଆପଣଙ୍କ କଥା ମନେ ପଡିଗଲା ଆଉ ଆପଣ କେମତି ମୋ ସହ ମିଶି ମାଂସ ଖାଆନ୍ତି, ସେଥିଲାଗି।
ଓ ଏମିତି କଥା କି ଆଉ କଣ କରୁଛନ୍ତି ଆପଣ ଏବେ?
କିଛି ନୁହଁ ମୁଁ ଏଇ ବସି ଟିକେ ଦେଖୁଥିଲି ନୂଆ ନୂଆ ରୋଷେଇ କରିବାର ଶୈଳୀ ଟିକେ।
ଓ ମୁଁ ତ ଯାଇଥିଲି ଟିକେ ବାହାରକୁ ମୁଁ ଯାଇ ଥିଲି ବିନ୍ଦୁସାଗର ଆଡେ ତ ସେଠି ଟିକେ ବସିଥିଲି ବସିକି ତ ଆଉ କେହି ମୋ ସା ସାଙ୍ଗମାନେ ଆସୁନାହାନ୍ତି ଏକଲା ବସିକି ଆସିଲି। ଏ ଅଛି ଘରେ ଆଉ ଏବେ ହିଁ ଆସିଛି।
ଓହୋ! ଆଚ୍ଛା ଆଚ୍ଛା। ମୁଁ ବି ଯାଇଥିଲି ସେଟା ଆଡକୁ କିନ୍ତୁ ମୁଁ କଣ କହିଲେ ଏ ସେପଟେ ଯୋଉ ନାହିଁ ଆମର ଗୋଟେ ଲଙ୍କା ଚପ ମିଳେ ଆଉ ଆମର କଣ କହିଲେ ସେଇଟା ପ ଯୋଉ ଆମର ପକୋଡା। ସେ ପକୋଡା ଦୁଇଟି, ହଁ ସେ କ ଆପଣ ଟିକେ ବୁଝନ୍ତୁ ପକୋ ଡା ଆଉ ଆମର ଲଙ୍କା ଚପ୍ କୁ ଧରିକି ମୁଁ ପଳେଇ ଆସିଥିଲି ସାଙ୍ଗେ ସାଙ୍ଗେ ପାଞ୍ଚ ମିନିଟରେ।
ହଁ ଠିକ କଥା ବି ଆଉ ଆପଣ ତ ଭଲ ଖାଉଛନ୍ତି ଆଉ ମୋ ଭାଗ୍ୟରେ କାଇଁ ମୋ ଭାଗ୍ୟରେ ତ ସେଇ ଗାଜର, କାକୁଡି ସାଲାଡ ହିଁ ଖାଇବାକୁ ମିଳୁଛି।
କଣ କରିବା ବନ୍ଧ? ନ୍ଧୁ ସେଇଟା ଖାଇଲେ ହିଁ ତ ବଳ ଆସିବ, ଆପଣଙ୍କ ଶରୀର ସୁସ୍ଥ ରହିବ, ସେଇଟା ହିଁ ଭଲ ଜିନଷ। ତାକୁ ହିଁ ଖାଆନ୍ତୁ।
ହୁଁ।
ତାପରେ ଦେଖିବାକୁ ହଁ ହଁ ତାପରେ ଦେଖିବା କୁ ଗଲେ କଣ କହିଲେ? ମୁଁ ଆଜି ବଢିଆ ବିରିୟାନୀର ପ୍ରସ୍ତୁତି ଟି ଶିଖୁଥିଲି। ଆପଣ ଜାଣିଛନ୍ତି ବିରିୟାନୀ କେମିତି ତିଆରି ହୁଏ?
ଜାଣି ମୁଁ ଆପଣଙ୍କୁ କହୁଚି ଶୁଣନ୍ତୁ ଫାଷ୍ଟ୍ ପ୍ରଥମେ ଆପଣ ବିରିୟାନୀ ଚାଉଳ ଆଣିବେ ତାକୁ ଧୋଇ ଦେବେ ଧୋଇକି ତାକୁ ଯେମିତି ଚାଉଳ ଭାତ ରାନ୍ଧନ୍ତି ତାକୁ ରାନ୍ଧିକି କିନ୍ତୁ ଅଶୀ ପ୍ରତିଶତ ତାକୁ କରିବେ ଆଉ କୋ ବସେ ଦେବେ ତାପରେ ଚିକେନ୍ କୁ ଚିକେନ ତରକାରୀ ଭଳିଆ କସ୍ ସବ ଭଳିଆ କରିଦେବେ ସେଇଥି ବିରିୟାନୀ ମସଲା ଗୋଟେ ଆସେ ଚିକେନର ତାକୁ ଆଣ ପକାଇ ଦେେବେ ଆଉ ତାକୁ କଷି ଦେବେ, କଷି ଟିକେ ପାଣି ଦେଇଦେବେ। ତାପରେ ବିରିୟାନୀ ଯୋଉ ଚାଉଳ ଅଶୀ ପ୍ରତିଶତ ତାକୁ କରିଦେଇଥିବେ ସେଥିରେ ସା ଘିଅ ଆପଣ ଯୋଉ ଭଳିଆ ଜିନିଷ ପସନ୍ଦ ବିରିୟାନୀ ଗୁ ପସନ୍ଦ ସେ ପକେଇବେ ତାପରେ ଚିକେନ ଟି ପକେଇବେ, ତାପରେ ବିରିୟାନୀ ସହିତ ଉପ ଆଉ ଗୋଟେ
ହ
ଚାଉଳର ଲେୟର ପକେଇବେ ଓ ତାକୁ ଢାଙ୍କି ଦେବେ ଓ ତାକୁ ଦମ ଦେଇ ଦେବେ ଆପଣଙ୍କ ହାଇଦ୍ରାବାଦୀ ଦମ ବିରିୟାନୀ ପ୍ରସିଦ୍ଧ ଆପଣ ମତେ କହିବେ କି ରାଇତାଟ କେମିତି ବନାନ୍ତି?
ହ ଆରେ ଦେଖ ରାଇତା ତ ବନେଇବା ତ ମୁଁ ଆପଣଙ୍କୁ ଶିଖେଇବି ମୁଁ କେମିତି ବିରିୟାନୀ ବନାଏ ଆପଣ ଜାଣ ଜାଣନ୍ତୁ ବୁଝିପାରିଲେ? ମଝିରେ ବି ଆପଣ କିଛି କିଛି କହିବେ ନହେଲେ ବୁଝିପାରନ୍ତୁ ଟିକେ ତ ଦେଖ ଆଗେ ହଁ ଆଗେ ଭଲ ଚାଉଳ ଆଣିବ। ବୁଝିପାରିଲ ଯୋଉ ଲମ୍ବା ଲମ୍ବା ଚାଉଳ ନଥାଏ, ଦେଖିଛ ତ? ବାସ୍ ସେଇ ଆପଣଙ୍କୁ ମୂଲ୍ୟ ମାତ୍ର ଶହେଟି ଟଙ୍କା ପଡ଼ିବ। ତ ସେଇ ଚାଉଳଟିକୁ ଆଣିକି ଆଗେ ତାକୁ କଣ କହିଲେ ଭଲ ସେ ଧୋଇକି ସାଇଡ୍ କରିଦେବେ। ବୁଝିପାରୁଛନ୍ତି।
ହଁ ବୁଝିଲି ବୁଝିଲି।
ତାପରେ ତାକୁ ସାଇଡରେ ରଖିଲା ପରେ କଣକରିବେ ଦେଖନ୍ତୁ ଚାଉଳ ଯଦି ଆପଣ ତିନି ଜଣ ଲୋକ ଖାଉଛନ୍ତି ତାହେଲେ କିଲେ ଚାଉଳ ଠିକ ହିଁ ହବ।
ହଁ ତିନି ଜଣ ଲୋକ ପାଇଁ ତ କିଲେ ଚାଉଳ ତ ବୋହୁତ ହିଁ ଭଲ। ଏତେ ବି କହିବାକୁ ଗଲେ ଖାଇ ପାରନ୍ତିନି କେତେ ପିଲା ମୋ ତ ଗୋଟେ ସାଙ୍ଗ ଅଛି ସେ ତ ମାତ୍ର ମାଉଁସ ହିଁ ଖାଏ କେବେ ବି ବିରିୟାନୀରେ ଭାତ ଖାଇନଥାଏ।
ହଁ ହଁ ସେଇଟା ବି ଠିକ୍ କଥା କିନ୍ତୁ କଣ କହିଲେ କି ଲେ ନେଇଆସିଲେ ତିନି ଜଣ ଲୋକ ଆରାମ ସେ ମନ ଶାନ୍ତି କରି ଦୁଇଥର ମଧ୍ୟ ଖାଇପାରନ୍ତି।
ହଁ ଆପଣ ତା କୁ ବୋହୁତ ଠିକ କଥା କହିଲେ ହଁ ହଁ ବୁଝିଲି ବୁଝିଲି।
ତା ତାପରେ କଣ କରିବେ କହିଲେ ସାଇଡରେ ରଖିଥିବେ ସେଇ ସମୟରେ ଆଉ ଗୋଟେ ମାନେ କଣ କହିଲେ ଗୋଟେ ଜାଗା ଆପଣ ହାଣ୍ଡିରେ କଲେ ଭଲ ହବ କିନ୍ତୁ ଆପଣ ଯଦି ଗୋଟେ ଚଉଡା ବା ଜାଗା ଆଣିବେ ଆହୁରି ଭଲ ହବ ବୁଝିଲେ।
ଜାଣିପାରିଲି ମାନେ ଗୋଟେ ଚଉଡ ଜାଗା ହେଲେ ଭଲ ଟିକେ ଭଲ ସେ ହୁଅନ୍ତା।
ତାପରେ କଣ କରିବେ ସେ ଚଉଡା ଜାଗା ଟିରେ ମାନେ ପାଣିଟି ପକେଇକି ଆଗେ ତାକୁ ଗରମ କରିବେ। ତ ଯେତେବେଳେ ସେ ଗରମ ହବ ମାନେ ଆପଣ ଯଦି ଦେଖିବେ ମାନେ କଣ କହିଲେ ପାଣିଟି ଫୁଟ ଫୁଟିବାକୁ ଲାଗିବ ସେଇ ତା ଭିତରେ ଗୋଟା ମସଲା ଯୋଉ ଆସେ ତାକୁ ଆପଣ ପକାଇବେ ଗୋଟା ମସଲା ଯେମିତି କି ଆପଣ ଙ୍କର ବିରିୟାନୀରେ ଯୋଉ ଗୁଡା ସବୁ ପଡେ ସେଇଗୁଡା ସବୁ ପକାଇବେ ବୁଝିପାରିଲେ।
ବୁଝିଲି ବୁଝିଲି।
ତାପରେ କଣ କରିବେ ନା ସେଇ ଯେ ଯେତେବେଳେ ଚାଉଳଟି ଫୁଟୁଥିବ ମାନେ ଯୋଉ ପାଣିଟି ଫୁଟୁଥିବ ସେଇ ସମୟରେ ଚାଉଳଟିକୁ ପକେଇବେ। ତାପରେ ତାକୁ କିଛି ସମୟ ଛାଡିଦବା ପରେ ଆପଣ ଦେଖିବେ ଅଶୀ ପ୍ରତିଶ ଆସୀ ପ୍ରତିଶତ ଚାଉଳ ଆପଣଙ୍କର ମାନେ ସିଝିଯିବ ବୁଝିଲେ।
ହଁ ହଁ ଏମିତି କଲେ ବି ତ ବହୁତ ସ୍ଵାଦିଷ୍ଟ ଲାଗୁଥିବ କହିବାକୁ ଗଲେ
ହଁ ସେଇଟା ତ ଠିକ କଥା ତାପରେ ଯେପ ଆରି ଆପଣଙ୍କର ସିଜିଯିବ ଆପଣ କଣ କରିବେ ନା ତାକୁ ଗୋଟେ ଅଲଗା ଜାଗାରେ ବାହାର କରିଦେବେ ଯେମିତି ସେ ଟିକେ ଟିକେ ଟାଣଥିବ ମାନେ ପଠେଇଦବ ତାହେଲେ ସେ ଯେମିତି ପୁରା ହେଇଯାଉଥିବ। ତ ସେଇ ଭାତ କରି ବାହାର କରିଦେବେ ଛୁଂକି ଦେବେ ତାକୁ। ବୁଝିଲେ ତାପରେ ଆଉ କଣ କରିବେ ନା ଆଉ ଗୋଟେ କଢେଇ ରେ ଆପଣ ଯେମିତି କରନ୍ତି ଆପଣଙ୍କର କୁକୁଡା ମାଂସ ଯେପରି ତିଆରି କରନ୍ତି। ସେହିପରି କୁକୁଡ଼ା ମାଂସ ତିଆରି ମା ତିଆରି କଲା ପରେ ଆପଣ ଆଗେ କଣ କରିବେ ନା ଯୋଉ ଆପଣ ମେ କଣ ଯୋଉ ଲମ୍ବା ଚଉଡା ଜାଗା ରେ ଆପଣ ଆଗେ ଭାତ କରିଥିଲେ। ବୁଝିଲେ
ହଁ ହଁ ହଁ।
ସଫା କରି ରଖି ଦେଇଛନ୍ତି ତ?
ହଁ ତାକୁ ସଫା କରି ରଖିଦେଇଛି।
ହଁ ବାସ୍ ତାକୁ ଆଉ ଥରେ ନେଇକି ଆସିବ। ସେ ଆଉଥରେ ତାଦେହରେ ସବା ତଳେ ଆପଣ ଗୋଟେ ଚିକେନ ର ପରସ୍ତ ମାନେ କଣ? କଣ କହିଲେ ଆପଣ ଯୋଉ କୁକୁଡା ମାଂସଟି ଆପଣ ତିଆରି କରିଥିଲେ ଅଧା ତାର ପରସ୍ତ ଗୋ ଗୋଟେ ତଳେ ପକାଇବେ ତା ଉପରେ ତା ଉପରେ ପୁଣି ଥରେ କୁକୁଡ଼ା ମାଂସ ଦେବେ ତା ଉପରେ ପୁଣି ଥରେ ଚାଉଳ ଦେଇକି କଣ କରିବେ ନା ତା ଉପରେ ଯଦି ଆପଣ କିଛି ମାନେ କଣ କହିଲେ ରଙ୍ଗ ଯଦି ପକେଇବା ପାଇଁ ଚାହୁଁଥିବେ ଆପଣଙ୍କର ଟିକେ ଖୁସି ଲାଗିବ ଆପଣଙ୍କୁ ପକାଇଲେ ତ ରଙ୍ଗ ବି ଟିକେ ଆପଣ ପକେଇ ପାରିବେ ତ ସେଇ ଯ ଆପଣ ମାନେ ସେ ଯୋଉ ଚାଉଳ ବାଲା ଭାତ ମାନେ ଆପଣ ଯୋଉଟା ଦରଜା ଭାତ ଯୋଉଟା ତ ସେଇଟା ଉପଯ ଯେତେ ପକେଇଦବେ ତାପରେ କଣ କରିବେ ନା ତା ଉପରେ ଆପଣଙ୍କର ପିଆଜ ଜାରି ଯଦି ରଖିଦେବେ ତାକୁ ଟିକେ ପକେଇଦେବେ ତାପରେ ଆପଣଙ୍କର ଯଦି ଗୁଲାପ ଜଳ ଟିକେ ପକେଇଦେବେ ହ ତାପରେ ଯଦି ଆପଣଙ୍କର କଣ କହିଲେ ଯୋଉ କିଆର ଯୋଉ ପାଣି ଆସେ ତାକୁ ବି ଯଦି ଟିକେ ପକେଇଦେବେ ଯୋଉ ବାସ୍ନା ଆସିବ କେବେ ଶୁଙ୍ଗିଛନ୍ତି?
ନାଇଁ ଶୁଙ୍ଗିବା ପାଇଁ ଚାହୁନି ଆପଣଙ୍କ ବିରିୟାନୀକୁ ଆପଣ ଏଇଠି ରଖନ୍ତୁ ଆମେ କାକୁଡି ଟା କାଟିକି ସେ ସେ ଦହିଟା ପକେଇକି ଯଦି ଜଲଜିିରା ମସଲା ପକେଇକି ଥଣ୍ଡା ପାଣି ପୁରେଇକି ତାକୁ କାକୁଡି ଯଦି ସାଲାଡ ଟା କରନ୍ତା ସେଇଠା ଯଦି ଆମେ ବୁନ୍ଦି ବି ଆଣି ପକାନ୍ତେ ତାହେଲେ ଗୋଟେ ବଢିଆ ରାଇ ତାକୁୁତାାନି
ବଡ଼େ ରାଇତା ହୁଅନ୍ତା ଯେ କିନ୍ତୁ ଆପଣ ଟିକେ ବିରିୟାନୀର ଶୈଳୀ ଟିକେ ଶୁଣାନ୍ତୁ।
ନାଇଁ ମତେ ବିରିୟାନୀ ଆପଣଙ୍କ ମତେ ଭଲ ଲାଗିଲା କିନ୍ତୁ ମୁଁ କଣ କହିଲ ଆ ମୋର ଶନିବାର ତ ମୋତେ ବିରିୟାନୀ ଆଉ ଆଇଁଷ ଆଇଁଷ କଥା ଶୁଣିବା ମତେ ଭଲ ଲାଗେନି। ଭଗବାନ ମତେ କ୍ଷମା କର। କରିବେନି ତ ସେଥିପାଇଁ ମୁଁ କହୁଛି କି ଆମେ ଆଉ କେ ବିରିୟାନୀ ବିଷୟରେ କଥା ହେବା। ଆପଣ ଏବେ କୁହନ୍ତୁ କି ଆପଣ ଯୋଉଁ କହୁଥିଲେ ଯିବା ପାଇଁ ବନାରସ କେମିତି କ ଯିବା।
ଦେଖନ୍ତୁ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି। ସେଟା ଠିକ ଅଛି କିନ୍ତୁ ମୁଁ ଆପଣଙ୍କୁ ଏଇ ମୁହୂର୍ତ୍ତରେ ତ କହି ପାରିବିନି।
ଓହୋ ଆପଣଙ୍କ ଭଏସ ଟେ ଟିକେ ସୁବା ହଉନି ଟିକେ କଟି କଟି ଶୁଭୁଚି। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆପଣଙ୍କୁ ମୋ ଭୟସ ଶୁଭାଉଛି। ମତେ ଆପଣଙ୍କ ଭୟସ ଶୁଭା ହଉନି। ହ୍ୟାଲୋ।
ବନ୍ଧୁ ଶୁଭୁଛି। ମତେ ଆପଣଙ୍କ ପ୍ରାୟ ସବୁ ଶୁଭୁଛି। ଆପଣଙ୍କ କଥାବାର୍ତ୍ତା